ହ୍ୟାଲୋ କଣ କ ଏ ଶୋଇଥିଲି ଆଉ ଛୁଆ ମଣରେ କି ଆଉ
ଓହଁ ଆଉ ତମ କଆଡେ ବୁଲି ଯାଇଥିଲ ଏବେ?
ଓ ହଁ ଯାଇଥିଲୁ ଆଉ ଏଇ ବାହାର ଆଡେ ବିଶାଖା ପାଟଣା ବୁଲି। ଏଠି ତ ଖାଲି ବିଚ୍ ଆଉ ଦଶଟା ନା ତେରଟା ବିଚ୍। ଏଠି ଅଛି ସବୁ ମାନେ
ଦେଖିବା ଜାଗା କଣ ବିଶାଖପାଟଣାରେ ଅଛି?
ହେଇ ଏଇ ତାଙ୍କର ଅଛି ମ୍ୟୁଜିୟମ ଲାଗି ଲାଗି ଚାରୋଟି। ଅ ଜାହାଜ ଗୋଟେ ଅଛି ଗୋଟେ ଜାଗାରେ ଯୋଉଟା କି କରୋନା ସମୟରେ ସେ ଜାହାଜଟା ସେଇଠି ଆସିକି ରହିଯାଇଛି ଆଉ ଯେ ତେ ପାଣିଟି କମିଗଲା। ଆଉ ଯେତେ ଚେଷ୍ଟା କଲେ ସେଇଠୁ ଆଉ ଯାଇପାରଲାନି ଜାହାଜ। ବହୁତ ଚେଷ୍ଟା କରୁଛନ୍ତି ହେଇଟା ହେଇଟା ଗୋଟେ ମାନେ ଯୋଉ ଗୋଟେ ଦେଖିବା ବିଚ ପାଖରେ ଏଟା ରହିଯାଇଛି ସେଇଟା ତ ଦେଖ ହେଟା ଗୋଟେ ଦେ ଦର୍ଶନୀୟ ସ୍ଥଳେ କରିଦେଇଛନ୍ତି ବିଚ ବା ଏରେ ସେଟା ରହିଯାଇଛି ଯେହେତୁ ପାର୍କ ବନେଇ ଦେଇଛନ୍ତି ତଳେ ଜାହାଜ ସେ ଯଦି ଦିନ ନ ହେଇଥିବା ତମେ ଯିବ ଦିନ ଥାଉ ଥାଉ। ତାହେଲେ ତା ଭିତରେ ତମେ ଏଣ୍ଟ୍ରି କରିକି ଦେଖିପାରିବ ଆମେ ଯେହେତୁ ଦି ପାଳିରେ ଦି ଥର ଯାଇଥିଲୁ ଦିଥରେ ଯାଙ୍ଗ ଥରେ ରାତିରେ ଆଉ ଥରେ ସନ୍ଧ୍ୟା ବେଳେ ମୁଁ ଯାଉ ଯାଉ ଜଷ୍ଟ ଆଉ ଦି ମିନିଟ୍ ରେ ସେ ବନ୍ଦ କରିକି ଗଲେ। ଗଲେ ବାହାରିବି ବାହାର ଟା ଆଉ ବେଶୀ ଭିତରକୁ ଯାଇ ହେଲାନି ହେଇ ବି ହେଇଛି ପାଖ ପାଖରେ ଫଟୋ ଫଟ ଓଠେଇକି ଆଇଲୁ ଆମେ ଅଛି ଗୋଟେ ଟି ମାନେ ଗୋଟେ କରିବୁ ଯେ ଚାରିଟା ମୁଜିୟମ ତମେ ଭୁଲି ପାରିବ। ଅ ଯୋଉ ମ୍ୟୁଜିୟମ ଦେଖିବା ଭଳିଆ ଯା ମ୍ୟୁଜିୟମ। ସେ ବହୁତ ବଢିଆ ଛୁଆଙ୍କ ପାଇଁ ଏମାନାନଙ୍କ ପାଇଁ। ବହୁତ ବଢିଆ ଜାଗା ଏଇ ମ୍ୟୁଜିୟମ ଗୋରା କେମିତି ମାନେ ଗୋ
ମାନେ ସେଠି ହେ କୋଉଥି କାର ମ୍ୟୁଜିୟମ ମାନେ କଣ
ଗୋଟେ ହଉଛି ନେଭିର ଗୋଟ ଗୋଟେ ହଉଚି ଏ ପାଇଲଟ ମାନେ ସେମାନଙ୍କର ଗୋଟେ ହଉଛି ଆର୍ମି ମାନଙ୍କର ମାନେ ହେଇ ସେମାନଙ୍କର ସବୁ ଜିନିଷ କେମିତିଆ ବମ। ହୁଏ କେମିତି ବନ୍ଧୁକ ତିଆରି ହୁଏ କେମିତି ବୋମା ପରମାଣୁ ତିଆରି ହଉଥିଲା କେମିତି ସେମାନେ ଯାଉଥିଲେ। ମାନେ ହେ଼ଇ ଟାଇପ ର ସବୁ ଜିନିଷ ରଖା ହେଇକି ସବୁ ଦେଖଉଛନ୍ତି ଆଉ। ଛୁଆ ଗଲେ ଟିକେ ବେଶୀ ଏଇନୁ ପାଠ ପଢା ଛୁଆ ଗଲେ ଟିକେ ବେଶୀ ବୁଝିପାରିବେ। ଯେହେତୁ ସେ ମାନେ ଇଏ ମାନେ କଣ ଆଉ ଗୋଟେ ଯା ଜାହାଜ ଗୋଟେ ହେଇଛି ଗୋଟେ ମୁଜିୟମ ସେଇଟା ଜାହାଜଟା ଆଗରୁ ରହି ଯାଇଥିଲା। ତାକୁ ତା ଭିତର ଟା ପୁରା ମାନେ ଡିଟୋ ଜାହାଜ ଭଳିଆ ହେଇଛି। ତା ଭିତରେ କିଏ କୋଉଠି କୋଉଠି ଖାଇବା ଜାଗା କୋଉଟା ଶୋଇବା ଜାଗା। ଏମିତି ସବୁ ଦର୍ଶେଇକି କାର୍ଟୁନ ଟାଇପ ପୁରା ରଖିକି ସେଠି ସବୁ ଦର୍ଶେଇଛନ୍ତି। ଆଉ ଭିତରଟା ଗୋଟେ ମୁଜିୟମ ଟାଇପ କରି ଦେଇଛନ୍ତି ଆଉ ଯେ ଯେହେତୁ ଜାହାଜ ଟା ରହିଯାଇଛି। ଆଉ ଏଇଟା ଯାଇପାଇଲାନି କଣ ଏଇଟା ଏଇଟା ଗୋଟେ ଜାହାଜ ଏଟା ଗୋଟେ ଜାହାଜ।
ହଁ ହଁ।
ସେଇଟା ଗୋଟେ କରିଦେଇଛନ୍ତି ଭିତର ଟା ଆସି ଫେସି ସବୁ କରିଦେଇଛନ୍ତି। ମାନେ ହେ଼ଟା ଗୋଟେ ମ୍ୟୁଜିୟମ ହେଇଯାଇଛି। ତ ଚାରିଟା ଗୋଟେ ଟିକେଟ ଯଦି କରିବ ତମେ କେତେ ଟଙ୍କା ଲେଖା ତ ମୁଁ ଜାଣିନି। ସେମାନେ କଲେ ମୁଜିୟମ ଚା ଟା ଆଙ୍କ ବୁଲିବ ହେଇ ହେଇଟା ଗୋଟେ ମକେର୍ଟ ଜାଗା ନା ସେଇଟା ସବୁ ସବୁ ପ୍ରକାର ଯୋଉ କାର୍ଟୁନ ଠିଆ ହଉଛନ୍ତି ମଣିଷର ପୁରା କାର୍ଟୁନ ନେଇକି।
ହଁ ହଁ।
ସେମାନେ ସେଇଥିରୁ ଗୋଟେ ଦିଟା ଅଛନ୍ତି ଆଉ ବଢିଆ ବଢିଆ ମାନେ ଭଲ। ଭଲ ମାନେ ଚେୟାର ଟାଇପର ପିଆାନୋ ଟାଇପ ର ଚେୟାର ପେୟାର। ମାନେ ସବୁ ଭଲ ଲାଗିବ। ବୁଲିବା ମାନେ ଗୋଟେ ଭଲ ଜାଗା କରିହବ। ହୁଁ। ସେ ଉଠିଲେ ଦେଖିବା ଆଉ।
ଗୋଟେ ଫ୍ୟାମିଲି ଲୋକ ଦେଖିବା ପାଇଁ ଭଲ ଜାଗା ଟା ଆଉ।
ହଁ ଭଲ ଜାଗାଟେ ମାନେ ଛୁଆ ପୁଆ ମାନେ ଏନଞ୍ଜୟ୍ କରିପାରିବେ। ଆଉ ଗୋଟେ ବିଚ ବିଚ୍ ତ କେତେଟା ବହୁତ ତେରଟା ନା କଣ ମୁଁ ଶୁଣି ଚୁପୁ ହେଇଜା ଆମେ ତ ବେଶୀ ଯାଇପାରିଲୁନି ପାଞ୍ଚ ଛଅଟା ଜମା ଯାଇଥିଲୁ। ଗୋରେ ଗୋରେ ବୀଚିରେ ସବୁ ପ୍ରକାର ହେଇ ଚି ଗୋଟେ ଗୋଟେ ବିଚିରେ ରେ କିଛି ହେଇନି କିନ୍ତୁ ତା ନା ବିଚ ଗୋଟେ ଦିଆହଇଛି ଆଉ। ଗୋଟେ ଗୋଟେ ମାଛ ଧରସୁ ଆମେ ଗୋଟେ ଜାଗା ଯାଇଥିଲୁ ମାଛ ଧରୁଛନ୍ତି ଏତ ସ୍ମେଲ ଅପରିଷ୍କାର ଗନ୍ଧୁଥିଲା ବହୁତ ଅପରିଷ୍କାର ଲାଗୁଥିଲା। ଆଉ ଗୋଟେ ଗୋଟେ ପିଇଛି ଯୋଉ ଆମେ ଗଛରେ ଫଟୋ ଉଠେଇଥିଲୁ ସେ ଗୋଟେ ପିଇ କିନ୍ତୁ ଅ ମାନେ ପାଖଟାରେ କିଛି ନାହିଁ। ସେ ଗଛ ପଛ ଟିକେ ଅଛି ବୋଲି। ଭଲ ମାହୋଲ ଲାଗୁଛି ଆଉ ଭଲ ପରିବେଶ ଲାଗୁଛି ଆଉ। ଆଉ ଆଉ ଗୋଟେ ବିଚି ଯାଇଥିଲୁ ମୂର୍ତ୍ତି ଥିଲା। ହେଇଠିକି ଯାଇଥିଲୁ ଯେ ହେଠି ବିଶ ଟା ସେଠ ଖାଲି କ୍ୟାମେର ମାନ ମେଞ୍ଚେ ଅଛନ୍ତି। ଆମର କଣ କଲେ ନା କ୍ୟାମେର ମାନେ ଉଠେଇ ଦେଲେ ଫଟୋ। କହିଲେ ତମେ ଯେତିକି ଚୁଜ କରିପାରିବ ହେତିକି ନବ। ଆମେ ଉଠଉଛୁ ଆଉ ସ ଆମ ଉ ଆମ ଉଠଛୁ ଗୋଟା ଗୋଟେ। ଦେଢଶହ ଟା ହେଇଗଲା। ଦେଢଶହ ଟେ ଯେ ସେ କହିଲା ଗୋଟା କୋଡିଏ ଟଙ୍କା ନଖା ନବ। ଆ ଆମେ ତ ଡିସକାଉଣ୍ଟ କଲୁ ନାହିଁ ହଁ ଡିସକାଉଣ୍ଟ କରିଦିଅ ଆମେ ନବୁ ବୋଲି। ନାହିଁ ଗଲେ ଆମେ ଚୁଜ କରିଦିଅ କେତେଟା ନବୁ ନାହିଁ ତମେ ଉଠେଇଚ ମାନେ ସବୁ ନବା ବାଧ୍ୟ୍ୟ। ସିଧା ପଳେଇ ଆସିଲୁ ନିଜ ଫୋନ
ଆଁ ତମେ ଯାହା ଚୁଜ କରିବ ତମେ । ଫୋଟ କଣ ସବୁ ସବୁ ଭଲ ଆସିବ ବୋଲି ମାନେଅଛି କି? ଉଠେଇ ଭିତରେ କହ
ନା କହିଲ ତମେ ଯେତିକି ଚୁଜ କରିବ ନବ ହେଇଥିବା ଆମେ କଣ ସମସ୍ତଙ୍କୁ ଉଠେଇଲୁ ବୋଇଲେ ଆମେ ବାଛିକି ନବୁ ଯେତେଟା ଆମ ମନ ହବ। ଏ ଦେଖିଲା ବେଳକୁ ସେ କୋଡିଏ ଟଙ୍କା ଲାଗେ କହିକି ଆମକୁ ନବ ମାନେ ନେବ ନହେଲେ ଆମେ ଦବୁନି। ତୁ ତ ଦବୁ ଇଏ ତ ଆଉ ଟିକେ ଟିଙ୍ଗା। କହିଲେ ତୁ ଦବୁନି ନଦେ ପୁଣି ଆମେ ନିଜ ଫୋନ ରେ ପୁଣି ଫଟୋ ଉଠେଇକି। ସେ ଆମକୁ ଅନଉଥିଲା କାଳେ ନେବେ ବୋଲି। ଏମିତି ଲୋକଙ୍କୁ କହୁଥିବ ଲୋକ ନଉଥିବେ ନହେଲେ ନହେଲେ ସେ ଆମକୁ କାଇଁ ଏମିତି କହିଲା।
ହଁ ହଁ।
ହେଇ ଏ ଯୋଗୁ ମାନେ ଆମେ ଆମର ଆଇଲୁ ସେ ଖାଲି ଅନଉଥାଏ ଏଠି। ଆଉ ସବୁ ବିଚ୍ ପାଖରେ ଗୋଟେ ଆଉ ଗୋଟେ ବିଚ ଯୋଉଟା ମେନ୍ ବିଚ ତାଙ୍କର କି ବୀଚି ତ ମନେ
ଯେନ୍ତି ଚେନ୍ନାଇରେ ଭାଇରାଇଟ ବିଚ ହେଛି ଗୋଲଡନ ବୀଚ ବେସନ ବିଚ। ବହୁତ ସାରା ବିଚି ଅଛି।
ହଁ ସେଠି ଯେମିତି ଏଠି ସେ ନାଁ ର ମୋର ମନେ ପଡୁନି ସେ ଯୋଉ ଆମେ ଉପରକୁ ଯାଇଥିଲୁ ମାନେ ସେ କରିଛନ୍ତି ଗୋଟେ ଯେମତି ହାଇଦ୍ରାବାଦ ଫିଲ୍ମ ସିଟି ସେଇଟା ବିମତି ଫିଲ୍ମ ସିଟି ଟାଇପ ର ହେଇଛି। ସେଇ ଉପରକୁ ଗଲେ ପାହାଡ ଉପରେ ଏଟା ହେଇଛି ସବୁପକାର ହେଠି ତାଙ୍କର ଫିଲ୍ମ ସୁଟିଂ ସିରିଏଲ ସୁଟିଂ ସୁଟିଂ ସବୁ ଘର ହେଇଛି। ମାନେ ଉ ରାମ ମୋଝ ଫିଲ୍ମ ସେଠି ଭଳିଆ ହେଟା ହେଇଛି। ତା ଭଳିଆ ଏତେ ବଡ ନୁହେଁ କିନ୍ତୁ ଛୋଟ ଆଉ। କିନ୍ତୁ ତା ଉପରକୁ ଗଲେ ପୁରା ମାନେ ଚାରିପଟେ କେତେ ପାଣି। ଆଉ ତଳରା କେତେ ସୁନ୍ଦର ଗଛ। ଇଏ ସେ ଲାଗୁଛି ବହୁତ ସୁନ୍ଦର ଲାଗୁଛି ସେଇ ଜାଗାଟା। ଉପରକୁ ଗଲେ ଏ ତଳକୁ ଦେଖିଲା ବେଳକୁ। ତା ପାଣି ପୁରା ଚାରିପଟେ ଏମତି ପାଣି ଆଉ। ତମେ ଅଛ ମାନେ ଉପରେ। ବହୁତ ବଢିଆ ଲାଗୁଛି ଏ ସନ୍ ଟା। ଆଉ ହେ ଡମ୍ବୁରୁ ଯୋଉ ଆମେ ଫଟୋ ଉଠେଇଥିଲୁ। ଡମ୍ବରୁ ପାଖେରେ ସେଇଟା ବି ଗୋଟେ ମାନେ ତଳୁକୁ ଦେଖିଲେ ଖାଲି ଘର। ଆଉ ଖାଲି ବିଲ୍ଡିଙ୍ଗ ଆଉ ବିଚ୍ ପାଣି। ବହୁତ ସୁନ୍ଦର ଲାଗିଲା। ମାନେ ଦେଖିଲା ଭଳିଆ ଜାଗା। କିନ୍ତୁ ଆମେ ଯୋଉ ଶୀତ ଦିନିଆ ଯାଇଥିଲୁ ଯୋଉ ପାଗଟା ହେଇ ପାଗଟା ବହୁତ ବଢିଆ। ଏଇ ଖରାଦିନ ଟା ମାନେ ସିନା ତାତୁନି। ଝାଳକୁ ମାନେ ବହୁତ ବିରକ୍ତିଆ ଲାଗୁଛି। ଆଉ ଛୁଆରା ଯୋଉଠିକି ଗଲେ ଖାଲି ଓଦା ହେଲେ। ଯୋଉ ଉଠେଇ ଗଲେ
ଛୋଟ ଛୁଆ ସେମାନେ ଯାହାହେଲେ ବି ତ ଖେଳିବେ ଆଉ ସେମାନେ ଆଉ କଣ ଆ ବଡ ଲୋକଙ୍କ ଭଳିଆ ରେଷ୍ଟ୍ରିକସନ୍ ନେବେ କି? ରହିବେନି ଜମାରୁ।
ବା ଯୋଉଠି ଗଲେ ଖାଲି ଓଦା ହେଲେ। ଲାଷ୍ଟରେ ଆଉ ଡ୍ରେସ ନଥିଲା। ଚଡି ପିନ୍ଧିକି ପୁଅ ବସିଲା ଗାଡିରେ। କେତେ ଆଡେ ବୁଲିଲା। ହଳେ ଡ୍ରେସ କିଣିଲାଠୁ ପୁଣି ପିନ୍ଧିକି ବୁଲିଲା।
ମୋର ବି ଭାରି ଇଛା କେତେବେଳେ ଗୋଟେ ଯାଇକି ବିଶାଖାପାଟଣା ବୁଲିବା ପାଇଁ।
ନାଇଁ ହଉଁ ସତରେ ଦ। ବହୁତ ବଢିଆ ଜାଗା ଅଛି। ଛୁଆପିଲାଙ୍କୁ ବଢିଆ ଲାଗିବ ବି। ଏଇ ଯୋଉ ଆସୁଛି ଶୀତ ଦିନିଆ। ଯଦି ହେତେବେଳୁ ଗୋଟେ ଟୁର କରିଦବ ତାହଲେ ବଢିଆ ହବ। ମିଶିକି ନହେଲେ ଯଦି ଯିବ ଭାରି ଟ୍ରେନରେ ବି।
ନାଇଁ ନାଇଁ ଆମେ ମୁଁ ତ ଖାସ କରି ସେମିତି ଯିବିନି। ମୁଁ ଯେତେବେଳେ ଆମର ଚେନ୍ନାଇ ଯିବୁ ଚେନ୍ନାଇରୁୁ ଆମେ ବୁଲି ଆସିବୁ।
ହଁ ଚେନ୍ନାଇରେ ତମେ ଫେରିଲା ବେଳକୁ ଭାଇ
କ ଚେନ୍ନାଇରୁ ଆମକୁ ଆସ ଆସିବା ଟା ଠିକ ହବ। କଣ ଆଉ ଏଠୁ ଏଠୁ ଗଲାବେଳକୁ ଟିକେ ପ୍ରୋବ୍ଲେମ ମତେ। ମତେ ସେଇଠୁ ହିଁ ସେଇଠି ମୁଁ ସେଇଠିକି ଆସିବା ପାଇଁ ମମର କଣ କରିବୁ ଏଇଟା ହେଲା କ
ହଁ ହେଇପଟ ଏଇଟା ବି ଲେଖୁଥିଲା। ଏତିକି ବାଟା ଚେନ୍ନାଇ ମାନେ ସବୁ ବାଇ ରୋଡରେ କେତେ କେତେ ସମୟ ଲାଗିବ ସବୁ ଲେଖୁନି କି? ଇଏରେ ମତେ କହୁଥିଲା ଯିବୁକି ଚେନ୍ନାଇ। ମୁଁ କହିଲି ମୁଁ ଯାଇକି କଣ କରିବି? ସେ ତ ଆସିବ ତାର ଆଉ ମୁଁ କିଆଁ ଚେନ୍ନାଇ ଯିବି ଖାଲିଟାରେ।
ହଁ ହଁ।
ହୁଁ ରଉତରେ।
ହଁ ଭଲ ହେଲା ଯାଇକି ଟିକେ ବୁଲି ଆସିଲ। ଆଉ ହେଟେ ଖାଇବା କେମିତି ହବ? ଖାଇବା କଣ ସବୁ ମିଳେ? ନା ଆମ ଭଳିଆ ଓଡିଶା ଭଳିଆ ଖାଇବା ପିଇବା ହେଟେ ଅଛି।
ଭାତ ଖାଇବେନି ସେଟା ପଚାରିବୁ କ ଭାତ ଆଣିବୁ ପା ମମି ଆଇ ଦବ କି ହଁ ସେଟା କଁ
ଯେମତି ସେ ଆଉଥୁ ପଟା ଖାଲି ସେମାନଙ୍କର ଦୋସା ଇଡଲି ସମ୍ବର ସବୁ ଚାରୁ ପାଣି ଖଟା ପାଣି ତାଙ୍କର ପସନ୍ଦ ମାନେ ଏଇପଟେ ଏମିତି ହେଇଆ ସେଇପଟୁ ଟାଇପ ଟାଇପ ର ୟ ନା ଆମ ଓଡିଶା ଭଳିଆ ଖାଇବା ବି ମିଳେ।
ନାଇଁ ଓଡିଶା ଭଳିଆ ଖାଇବା କିଛି ଖରାପ ମାନେ ଖରାପ ଖାରଣ ଟିକେ ଖୋଜିରେ ମିଳିବ। କିନ୍ତୁ ମାନେ ଦେଖିକି ଖାଇବା ଟା ବେଟର। କାରଣ ବୋହୁତ ଗୋଟେ ଗୋଟେ ଜାଗାରେ ମାନେ ମ ମାନେ ଦେଖିକି ଆଉ ସବୁ ଜାଗାରେ ଭଲ ଲାଗୁନି ସବୁ ଖାଇବା। ଗୋଟେ ଜାଗାରେ କହୁଚି ଗୋଟେ ଦଉଚି ଗୋଟେ। ସେମିତି ଲାଷ୍ଟରେ ଆମେ ଗୋଟେ ଖାଇଲୁ କଣ ସନ୍ତୋଷ ଢାବା। ତା ଖାଇବା ଟା ଏତେ ମାନେ ରୁଟି ଟା ଏତେ ବଢିଆ। ରୁଟି ଛଅ ପଟ ଲେଖି ଜଣକା ଖାଇଛନ୍ତି। ସେ କହିଲା ଏଇଟା ସେ ଡେଲି ଅଟା ପେସେଇକି ଆଣୁଚି। ଆଉ ଡେଲି ସେ କ୍ଷୀରରେ ଦଳୁଚି।
ଆମେ ଯାହା ତ ଯାହା ରୁଟି କଥାରୁ ମନେ ପଇଲା ଆମେ ଯୋଉ ଯାଇଥିଲୁ କୋଡାଇକାନାର ଦିଟା ରୁଟି କୁ କୁ ବା ନବେ ଟଙ୍କା। ଦିଟା ରୁଟିକୁ ନବେ ଟଙ୍କା। ଆମେ ଖାଇବା ବା କେତେଟା ଷୋଳ ଟା ରୁଟି ମଗେଇଥିଲୁ। ଦିଟା ରୁଟି କି ନବେ ଟଙ୍କା ମୁଁ ମୁଣ୍ଡ ଖରାପ ହେଇଗଲା ମୁଁ କହିଲି ଏତେରେ ଦି କେଜି ଅଟା ଆସିବ। ହଉ ହଁ ହଁ ରଖୁଚି।